ହ୍ୟାଲୋ। ହେଁ ଆମର ପରିବା ପତ୍ର ଆଣିଲେ ତ ସବୁ। ରଖା ରଖି ହଉଛି। କୋଡିଏ
ଏ ତାର ସବୁ ପରିବା ପତ୍ର ରଖିଦବ ଫ୍ରିଜରେ ପୁରେଇ କି ଆଉ।
ହଁ।
କଣ କଣ ସବୁ ପରିବା ଆସିଛି ତାର।
ଆମର ନା ପରିବା ଦୁନିଆ ଭେରାଇଟି ଆଣୁଚନ୍ତି ଛଚିନ୍ଦ୍ରା ଆଳୁ, ବାଇଗଣ, ଟମାଟ ପର ପିଆଜ, ରସୁଣ, ବିଲାତି କାକୁଡି, କଲରା ହଁ ପିଆଜ, ରସୁଣ ଆହୁରି ଜହ୍ନି, ଭେଣ୍ଡି, ବାଇଗଣ, ତହ ସବୁ ଫେର ଆହୁରି ସନ୍ଧ୍ୟା ଧରି ହଁ ହଁ ଆହୁରି ସନ୍ଧ୍ୟାସାରି ଅଛି ଯେତେ ମନା କରିବି ସେ ସେମିତି ମେଞ୍ଚେନାଖା ଫେରେ ଆଣିବେ। ଉଁ ଥ ଆଣିବେ ଝୁଡଙ୍ଗ।
ହୁଁ। ଆଉ
ହେରା ମାର ଦାନ୍ତ କାଠିଟା ବେ।
ଉଁ ହୁଁ ଦାନ୍ତକାଠି ବି କିଣିକି ଅଣୁଚ?
ହଁ ଦାନ୍ତ କାଠି ଆମ ମା ମାର ସିଏ ତ ବ୍ରସ କରନ୍ତିନି ବୁଢୀ ମଣିସ ତ। ଏ ଆମ୍ ଯାଆନି ମମତା ଖୁଡିକୁ ଡାକିଦୋବୁ ଆଉ। ଆୟାନ୍।
ହଁ।
ହୁଁ। ଆଉ ରସୁଣ ଅଦା ଫଦା ସବୁ।
ହଁ ହାଟକୁ ଗଲା ମାନେ ସବୁ ପରିବା ମିଳୁଚି ଆଉ ଆଣିବେନି ନା ଛାଡିକି ଆସିବେ ନା ପୁଣି ପୁଣି ଆଠ ଦିନିଆ ହାଟ ନା ତାପରେ ମଝିରେ କୋଉ ଦିନ ହୁଏ।
ନା ମାର୍କେଟରେ ପା ଆମର ଡେଲି।
ଆ ଡେଲି ତ ଆଉ, ଆଉ କାଇଁ ଏତେ ତ ଅଳ୍ପ ପରିବା ଆଣିବ ନହେନେ ଏ ସବୁ ଶୁଖିଯିବ ବର୍ଷା ଦିନ ନା। ପରିବା ଗୁଡାକ ପଚିଯିବ।
ହଁ ପା ସେ ପଚିଯିବ ତାପରେ ପାଣି ପଷିଗଲାଣି ବର୍ଷା ହେଲାଣି। କଞ୍ଚା ଲଙ୍କା ସେ ସବୁ୍ ଲେମ୍ବୁ ଫେମ୍ବୁ ଉଁ ଭେରାଇ ଯେତେ ମନା କରମି ଡେଲି ତ ମାର୍କେଟରେ ମିଳୁଚି ହେରା କାହିଁକି ଆଣୁଚ। ସେ ତାଙ୍କର ବନ୍ଦ ନାହିଁ ହେଲା।
ହୁଁ।
ଇଏ ଯୋଉ ହୁଁ। କୋହୁଚନ୍ତି ପିଆଜ ବଢିଗଲା ଚାଳିଶ ଟଙ୍କା କେଜି ହେଇଗଲାଣି। ଟିକେ ହଁ ହଁ ହଁ ରସୁଣ ତ ଆହୁରି
ହଁ ତାପରେ ଏଇ ଯୋଉ ପିଆଜ ରସୁଣ କଣ ନ ପକେଇଲେ ତ ନହବ କଣ କରିବୁ କହିଲ।
ଏ ସୋରିଷ ବାଟଣ ଯା ଆମର ହେଲେ ଯାହା ମୁଁ ଟିକେ ଖାଇମି ଆଉ ସେ ବାପ ଛୁଆ କି ଛୁଇଁବେନି ସୋରଷ ବାଟଣ। ମସଲା ଦିଆ ହଁ ମସ୍ ଯଦି ଡାଲିଟା ହେଇଚି ଟିକେ ସେଇ ଉଁ ଡାଲି ନହେନେ ନାଇଁ ମସଲା ଦିଆ ତାଙ୍କର
ହୁଁ ଏଇ ଯୋଉ ମାନେ ସୋରିଷ୍ ସୋରିଷ ଦେବେ ନାଇଁ ଆଉ ଯୋଉ ଖାଲି ମସଲା ଏଇ ଯୋଉ ଖାଲି ରସୁଣ ପିଆଜ ଅଦା ନାଁ।
ହଁ ସୋରିଷ ମସଲା ହେଲା ମାନେ ଖାଲି ରାଉ ରାଉ ହେବେ। ଆଜି ଟିକେ ସେ ଉଁ ସେଇ ପଣସ ମଞ୍ଜି, ଆଳୁ, ବାଇଗଣ, ଟମାଟ ପକେଇକି କରିଦେଇଚନ୍ ମୋ ଝିଅ ଦେଖି ଦେଇକି ଖାଲି ନାକ ଟେକିବ। ପୁଅ ତ ଛୁଇଁବନି ଅନେଇବନି ସେ ତାର ଅଣ୍ଡା ଚପ ଅଣ୍ଡାଚପ୍ କିଣି ଆଣିବ ହାଟରୁ ନେଇ ଆସିବ ତା ବଡ ବାପା ଦୋକାନରୁ। ଆଜ୍ଞା ପୋଟଳ ବି ପୋଟଳ ବି ଆଣିଚ ହଁ। ଆଉ ସେ ଅଣ୍ଡା ଚପ୍ ନେଇ ଆସିଲାକୁ ତାର ଖାଇବ ଅଣ୍ଡା ଚପ୍ ଲଗେଇ ପଛେ ଖାଇଦବ ଭାତ। ପଖା କଇବ ପଖାଳ ଦେ। ଗରମ ଖାଇମିନି ତରକାରୀ ନାହିଁ କିଛି।
ଏ ହେ ଉଁ
ଆଉ। ଏନେ ହାଟରୁ ତମର ଏନେ ଫ୍ରେସ୍ ଫ୍ରେସ୍ ପରିବା ପଳେଇ ଆସିବ ଏନେ
ହଁ ବା, ଟିକେ ଲେଟ୍ ହେଇଗଲା ବର୍ଷା ହେଲା ଛାଡିଲା, ଗଲେନି ଟିକେ। ମୋର
ଏତେ ଜୋରେ ଏଇନାଗେ ବର୍ଷା ହେଲା ଯେ, ଆମର ଆଜବେଷ୍ଟ ଘରଟା ରୋଷେଇ ଘର ମୁଁ ସେଠି ବସିଥିଲି, ଖାଲି ଦାଳ୍ ଦାଳ୍ ଶୁଭିଲା ଯେ ମୁଁ ଏକାଥରେ ପଳେଇନି ଆମ ଆାରପଟ ଘରକୁ।
ହଁ ଧଡ୍ ଧଢା ଶୁଭିବାକୁ କଣ ପଥର ଟେକା ପଇଲା ଭଳିଆ? ହୁଁ ହୁଁ, ପଥର ଟେକା ଫୋପାଡିଲା ଭଳିଆ।
ହଁ ବା, କଇବ କିଏ ଟେକା ପଥର ପରି ଫୋପାଡୁଛନ୍ତି, ସେ ଆଜବେଷ୍ଟ ଏଇରା ମତେ ଶୁଭିଲାନି କିଛି, ମୁଁ ଇଆଡେ ପଳେଇନି ଏକାଥରେ କାନ ମୋର କଣ ହେଇଗଲା?
ହୁଁ ହୁଁ ହୁଁ।
ଆଉ
ଉଁ ହୁଁ।
ଆପଣ
ଆ ପରିବା ପତ୍ର ସବୁ ରଖି ରୁଖା ଦେଲେ, ସବୁ ଅଧେ ଭଲ, ଯୋଉରା ଫ୍ରିଜରେ ରହିବା ଜିନିଷ ଫ୍ରିଜରେ ରଖିମୁଁ। ଯୋଉରା ରଖିବା କଥା ପଦାରେ ପିଆଜ ଫିଆଜ ସବୁ ପଦାରେ ରଖୁଛି ଆଉ।
ହଁ, ଯୋଉଡା ଏବେ ଆଜି ଆଉ ରାତିକି ଖାଇବ ସେଇଟା ବାହାରେ ରଖି ଦେଇଥାଅ। ଆଉ ଆଉ ଯୋଉଟା ରହିବ, ସିଆଡେ ଲଙ୍କା ଆଉ ଯୋଉ ଟମାଟୋ ସେଗୁଡା କଣ ଏକାଥରେ ସରିବ କି, ସେଗୁଡା ରଖିଦେଇଥବ ଫ୍ରିଜରେ ଆଉ? ଉଁ।
କଣ କହ?
ଆଉ କଣ କହୁଚ?
ଗାଧା ପାଧା ସରିଚି ନା ସରିନି?
ଆମ ଆଡେ ବର୍ଷା ବା କୁଛତ୍ର ଏଇନା ଟିକେ ବର୍ଷା ଛାଡିଲା। ମୁଁ ଯାଉଛି ଗାଧେଇବି ଏଇନା।
ହଁ, ବର୍ଷା ବା ଛାଡି ନ ଛାଡିଲା ଯାଇଁ କୁଆଡେ ତିନ୍ତିକି କଣ କରିବୁ? ଆମର ଟିକେ ଛାଡିଥିଲା ମେଘ ଯେ, ମୁଁ ସେଇ ଭିତରେ ନାଇଁ, ସେ କାମ ସରିଦେନି ମୋର ଗାଧା ପାଧା ଠକୁରା ପୂଜା ସବୁ ସରିିଦେଲି ଟିକେ।
ମେଘ, ମୁଁ ସେ ଗାଧେଇନି।
କଣ କରିବ? ଯୋଉ ମାନେ ପ-ପଡିଯିବ ତଳକୁ। ଛୋଟ ଛୁଆଟା କାଲି ପଡିଗଲା ଯେ, ପୁଅ କାଲି ପଡିଗଲା ଯେ କାନ୍ଦିଲା ଯେ ଜୋରେ କନ୍ଦିଲା ଛୁଆଟା। କୁଆଡେ ଛାଡିକି କଣ ମୁଁ ସେଥିପାଇଁ ମୁଁ ଏପର୍ଯ୍ୟନ୍ତ ବି ଗାଧେଇନି?
ମୁଣ୍ଡ ବାଡେଇ ହେଲା ନା। ମୁଣ୍ଡ ବାଡେଇ ହେଇଯାଇଥିବ ତ।
ହଁ ଜୋରେ ମୁଣ୍ଡ ବାଡେଲା, ଘଣ୍ଟେ ସାରି ବା କାନ୍ଦିଲା ମାନେ ଟୋ ଟୋଟାଲୀ ଚୁପ୍ ହେଲାନି, କଣ କରିବୁ? ହଁ, ଛୋଟ ଛୁଆଟା ନା। ହଁ, ତାକୁ କହୁଥିଲି ଯେ ଦେଖିଲା ବେଳକୁ ଆଉ ଘସି ପାରିଲେ ଶୋଇପଡଲି ଆଉ। ଆଉ କଣ ତି, ତା ମୁଣ୍ଡଟା ଜୋରେ ମୁଁ ସେଇ ସେଥିପାଇଁ ତାକୁ ଆଜି କୁଆଡେ ବି ଛାଡିକି ଯାଉନି। ମୁଁ କହିଲି, ମୁଁ ନଖାଏ ନ ପିଏ ପଛେ ଏ ତାକୁ ହେଲା ଜଗିବୁ ଜଗିବାକୁ ପଡିବ। ଛୁଆଟା ପଡି ଯାଉଛି ନା ସେ ଆଗରୁ ଦି ଚାରି ଥର ପଡି ଯାଇଥିଲା କିନ୍ତୁ ଏ ଏତେ ଜୋରେ କାନ୍ଦି ନଥିଲା, କାଲି ଯୋଉ ପଡିଗଲା ଯେ ଏତେ ଜୋର୍ ରେ କାନ୍ଦିଲା ମାନେ।
ଅଁ -ଅ।
ହୁଁ ବହୁତ୍ ଜୋରେ କାନ୍ଦିଲା ତାଙ୍କୁ କାଟିଲା ବହୁତ୍। ଚାଲିବ ପଇଲା ତାପରେ ଚୁଟି ଟିକେ କମ୍ ନା ଛୁଆଟାର। ଆଉ ତାକୁ ଜୋରେ କାଟିଲା ଆଉ। ହୁଁ କଣ କରିବୁ।
ଆଉ କଣ କରିବ ଛୋଟ ପିଲା ଆଉ।
ହୁଁ- ହଁ। ଆଉ। ଆଉ କଣ କହୁଛ?
ହାଟ ଆଡେ ଛୁଆ ତାଙ୍କର ଯାଇଥିଲେ ଖାଇ ଖୁଆକି ଆସିଥିବେ ବରା ଘୁଗୁନି ହେରିକା। ଆ ଏଇନା ଭାତ ଖାଇବାକୁ ଡାକିଲା ବେଳକୁ ଶୁଣୁନାହାନ୍ତି ଶୁଣିବେନି, ନା ଆମେ ଏନା ଖାଇମିନି ହଁ।
ଯୋ ହାଟ ଆଡେ ପଳେଇଥିଲେ ଖାଇଦେଇ ଆସିଛନ୍ତି ଆଉ।
ହୁଁ -ହୁଁ।
ହଁ।
ହଁ -ଅଁ- ଅ ହଁ ବ।
ହେ ଯୋଉ ବର୍ଷା ହଉଛି। ଆମ ଆଡେ ଲାଇନ୍ ଟା ଟିକେ ଯାଇନି, ଲାଇନ ଯିବ ପଳାଏ। ନହେଲେ। ହୁଁ ପଳାଏ, କାଇଁ ଯାଇନି ଆଜି ଯାହଉ।
ହଁ।
ଆଉ କଣ କରୁଚ? ଯୋଉଁ ଗାଧୁଆଳ ଖାଇବା ଖାଇସାରିଲଣି?
ନା ଏଇ ରୁଷେଇ ସାର୍ ଦେଇକି ଏଇ ବସିଥିନି। ଆଇଲେ ପରିବାଟା ପୁରୋଉଚୁ, ପୁରେଇ ପୁରା କି ଖାଇ ମୁ ଆଉ।
ହଁ।
ଆଉ କଣ କହୁଛ?
ଦେହ ପା ସମସ୍ତଙ୍କର ଭଲ ଅଛି। କଲି ଦେହ ପା ସମସ୍ତଙ୍କର ଭଲ ଅଛି, ତମର ସେଆଡେ ଜଙ୍ଗଲ୍ ଜଙ୍ଗଲ୍ ଜାଗା ନା ଏଇ ଯୋଉ ଏମିତି ନର୍ମାଲ ଜାଗା?
ନା ନା ଜଙ୍ଗଲ ଏରିଆ ନୁହଁ, ମାର୍କେଟ ଏରିଆ, ମାର୍କେଟ ଏରିଆ।
ଆ ବଢିଆ ତମର ବଜାର ଆଉ କଣ। ହୁଁ ଆମର ବି ଏଣେ ଯୋଉ କନ୍ତି ଜଙ୍ଗଲ ନୁହେଁ ଯେ ଆମ ଉପରେ ଜଙ୍ଗଲ୍ ତ ତମ ଗାଁରେ ହାତୀ, ବାଘ ଫାଗ ସେଗୁଡା
ନା ନା ସେ ସବୁ ହଁ ସେଆ ସବୁ ଆ ଆସିବାର ନାହିଁ। ହଁ ସେ ବାଇଚାନ୍ସ କେତେ
ମଝିରେ ଆସିଥିଲେ ହାତୀ।
ହଁ।
ହଁ ମଝିରେ ହାତୀ ଆସିଥିଲେ ତାକୁ ମାନେ ଫରେଷ୍ଟ ଏ ଯୋଉ ଇଏ ବାଲା ତାଙ୍କୁ ହେଲା ବାଣ ଫୁଟ କି ନା ପୁରା ଇଏ କରିକି ନେଇକି ଗଲେ ଲାଇନ ହାତୀ ଆସିଲା ମାନେ କଣ କି ଗୋଟେ କଥା ଲାଇନ ଟାକୁ ଆଗେ କାଟିିଦେବେ।
ହଁ ଲାଇନ ନହେଲେ ସେମାନେ ଛନ୍ଦି ଛୁନ୍ଦା ହେଇଯିବେ
ଲାଇନ୍ କାଟିଦେବା ଲାଇନ କଟିଗଲା ମାନେ ସଇିଲା ଆଉ କଣ କରିବୁ। ଲାଇନ କଟି ଗଲେ ଶଇଲା। ଆଉ ହୁଁ। ତମେ ଦେଖିଚ ନା ଏଇ ଯୋଉ ମାନେ ରିଏଲି ଦେଖିଚ ନା ହାତୀ ଭାଲୁ ଏଗୁଡା ଦେଖିଚ ନା ନାହିଁ କେବେ?
ନା ଭାଲୁ ଦେଖିଚି ଥର ବାଇଚାନ୍ସ କେମିତି ହଁ ସେ ଦୂର ବା ଜଙ୍ଗଲରୁୁ ବାଇଚନ୍ସ କେମିତି ପଶି ଆସିଥିଲା ଗାଁ ଭିତରକୁ ତାକୁ ମାରିଲେ ତା ପରେରେ ଯାଇକି ଧରିଲେ କରେଣ୍ଟ ଦେଇକି ମାରିଲେ ତାପରେ ଯାଇକି ଧରିଲେ। ଆଉ ହାତୀ କେବେ ହାତୀ ସାମ୍ନାରେ ଦେଖିଚି ହାତୀ ଘୋଡା ଗାଁ ମାନଙ୍କୁ ଯୋଉ ବୁଲେଇବାକୁ ଆସନ୍ତି ଶୀତ ଦିନରେ ଧାନ ଚାଉଳ ଟାଇମରେ। ଆଉ ସେଇରା ଦେଖିଚି। ପୁରୀ ଯାଇଥିଲେ ଯା ଛୁଆ ଓଟରେ ବସିଥିଲେ। ଉଁ ଓଠ ସେଇ ସାମ୍ନାରେ ଦେଖିଥିନି ନନେ ବେଶୀ ଆଡେ ନୁହଁ।
ହୁଁ ଆମର ଇଏ ଆମର ଏଇଡେ କଣ ହୁଏ ଆମ ଯଉ ବାପାରିକା କହନ୍ତି ଆଗରୁ ଜଙ୍ଗଲ ଯାଆନ୍ତି ନା ସେମାନେ। ଯୋଉ କହୁଥିଲେ କଣ କହିଲ ତାଙ୍କ ସାଙ୍ଗ ଯାଇଥିଲେ ଜଣେ ଜଙ୍ଗଲ ଦି ଜଣ ସାଙ୍ଗ ହେଇକି ଯାଇଥିଲେ ଜଙ୍ଗଲ କୁ କାଠ ପାଇଁ କଣ ହେଇଥିଲା ସେଇଠି ମାନେ ଭାଲୁ ହାବୁଡରେ ଗୋ ମାନେ ବା ବାପାଙ୍କ ସାଙ୍ଗ ଯିଏ ଯାଇଥିଲେ ସିଏ ଭଲୁ ହାବୁଡରେ ପଡିଗଲେ। ଯେତେବେଳେ ପଇଲେ ସେ କଣ ହେଲା ନା ସେଇ ଯୋଉ ଲୋକଟା ଭାଲୁ ସାଙ୍ଗରେ ସେ ଲୋକଟା ବହୁତ ସାହସ ସେ ଲୋକଟାର ଭାଲୁ ସାଙ୍ଗରେ ସେ ମାଡ ଗୋଳ ଲଗେଇକି ପଳେଇ ଆସିଲା ବଞ୍ଚିକି।
ା ବି ଏ ଫସ ଏତେ ନେଇଯ ନେଇଯ ପଇସା ନ
ପଟ ନେଇ ହୁଁ ହୁଁ ଆ ବହୁତ ଗଣ ଆଣି ଖଡା ଆଣିବେ କି
ହ୍ୟାଲୋ।
ବା ହଳ ଭ
ହ